ହାଲୋ, ହଁ ହଁ କଅ, ଆଉ କଣ ଖବର?
ଆରେ ମୁଁ କହୁଛି ତୋନା ଜନ୍ମଜ ନା ଜନ୍ମେଜ?
ଜନ୍ମେ ଜୟ ଆ ମତେ ଯିଏ ଦେଖୁଛି ସିଏ ଜନ୍ମ ଜୟ ଡାକୁଛି କିଏ ଯମୁନା।
ଆଚ୍ଛା ନାଇଁ ମୁଁ କହିଲି ନା ଟା ହଁ ଏମିତି ଆସିଲା ଯେ ଜନ୍ମେ ଯିବ ଆଚ୍ଛା ଆଚ୍ଛା ମୁଁ ଭାଇ ଭୁଲ୍ ଭାବୁ ମୁଁ କହିଲି ଜନ୍ମ ଜୟ ବୋଲି ଏ ମିନି ଟା କଣ ନା ନା ର ମିନିଂ ଟା କଣ?
ସେ ଜଣେ ରାଜାଙ୍କ ନାଁ ବୋଲି ସେଇଆ ଦିଆ ହେଇଛି। ରାଜାଙ୍କ ଗୋଟେ କୋଉ ରାଜା ମୁଁ ଜାଣିନି।
ଓହୋ
ହଁ ରହିଥା ରହିଥା ମୁଁ ସାହିତ୍ୟ ବିହି ଆଣୁଛି ରହ।
ସାହିତ୍ୟ ବହି କାଇଁ?
ଆରେ ବିଷୟ ଗୋଟେ ପଢେଇଦେବି ଆଉ କଣ।
ନାମ ବିଷ
ଆରେ ମନେ ଅଛି ଆରେ ମନେ ଅଛି ଇତିହାସ ଯୋଉ ଥିଲା ପ୍ଲସ ଟୁ ରେ। କହୁନୁ।
ତ ହଁ ମନେ ଅଛି।
ଇତିହାସ ଟା କଣ କହିଲୁ ତାର କି ଲେଖକ କିଏ ଥିଲେ?
ଇତିହାସ ର ଲେଖକ।
ହଁ।
ଇତିହାସ ଇତିହାସ କିଏ ଲେଖିଥିଲେ ମୋର ତ ମନ ପଡୁନି ହେତେ।
ଅପସ ଲେଖେ ମୁଁ କହୁଛି ଚାରିଟା ନାଁ କହୁଛି ତା ଭିତରୁ ଗୋଟେ ହେଇଥିବ ହେଲା। ଗୋଲୋକ ବିହାରୀ ଧଳ। ଗୋଲୋକ ବିହାରୀ ଧଳ ଭୁବନେଶ୍ୱର ବେହେରା। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବିଶ୍ଵନାଥ କର।
ବିଶ୍ୱନାଥ କର।
ବିଶ୍ୱନାଥ କର ନା ପୁରା ଘୋଷି ଦେଇଛୁ ଆଉ ନା।
ଆରେ ଏମାନେ ଏମାନେ କେଇ ଲେଖି ନାହାନ୍ତି। ବିଶ୍ଵନାଥ କର ମୁଁ କହୁଛି। ବିଶ୍ଵନାଥ କର ମାନେ ଏମିତି ଗୋଟେ ରାଇଟର ଯାହାଙ୍କ ଲେଖା ତୁ ମାନେ ପଢିକି ତୁ ବୁଝିପାରିବୁନୁ। ତତେ ବୋହୁତ ଭାବିବାକୁ ପଡିବ କଣ ଲେଖିଛନ୍ତି। କାହାର କାରଣ ଟା କଣ ହେଇଥିବ।
ହଁ ବା ସେଇଭଳିଆ ଟପିକ ଟା ଆଉ।
ଏମାନେ ପରା ସେଇଭଳିଆ ଲେଖନ୍ତି। ମାନେ ତୁ ବୁଝିପାରିବୁନୁ ଏମାନେ କଣ ଲେଖୁଛନ୍ତି କଣ ନାହିଁ। ସବ୍ୟ ହଁ ମନେ ଅଛି କିଏ ଲେଖିଥିଲେ ମନେ ନାହିଁ। ହେଁ ହେଁ।
ହୁଁ ସବ୍ୟ ଜମିଦାର କିଏ ଲେଖିଥିଲେ? ଅପସନ୍ ଦଉଚି ଲେଖେ। ଫକୀରମୋହନ ସେନାପତି ସୁରେନ୍ଦ୍ର ମହାନ୍ତି ଅଖିଳ ମୋହନ ପଟ୍ଟନାୟକ ମନୋଜ ଦାସ।
ସବ୍ୟ ଜମିଦାର।
ହୁଁ।
ହଁ ପଟ୍ଟନାୟକ ପଟ୍ଟନାୟକ।
ଭୁଲ ଫକୀରମୋହନ ସେନାପତି।
ନାଁ ଫକୀର ମୋହନ ସେନାପତି ଲେଖି ଥିଲେ। ଆଉ କଣ ବୋପା ପାଶୋରି ଗଲେଣି ନା ଆଉ କଣ ମନେ ଅଛି।
ହଁ ହଁ କାହାଣୀ ଟା ପଢ଼ି ଦଉଛି ଟିକେ ଭଲ ଲାଗିବ।
ମାନେ ତୁ ସେ ବହି ବହିଫଇ ସବୁ ରଖିଚୁ ଏପର୍ଯ୍ୟନ୍ତ ନାଁ।
ଆରେ ଭାଇ ମୁଁ ଫେରଇବି ଫେରଇବି ବୋଲିି କିଏ ଫେରଇ ପାରୁନି। ମୁଁ ଦୋକାନ କୁ ନେଇକି ଯାଉଚି ସେ ମନା କରିଦଉଚି। ହଉ ଫେରାନା ଆରେ ଇଏ କି କଥା ମୁଁ ସେଇ ବହିଟା ଫେରେଇକି ମୁଁ ମୋ ବହି ଆଣିବି ଭାବୁଛି ମତେ ଦଉନାହିଁ।
ହଁ ନାଇଁ ମୁଁ ବି ଫେରେଇବି ବୋଲି ଶୁଣୁନୁ। ହଁ ମୁଁ ବି ଫେରେଇବି ବୋଲି ଭାବୁଛି। ମୁଁ ଫେରେଇ ପାଇଲିିନି ସେଇ ଯୋଉ ଆମର ଯୋଉ ଆସନ୍ତିନି ଏପଟେ ଫେରିବାଲା। ହେଲା ମୁଁ ଦେଇଥିଲି ଆଉ। ଫେରି ବାଲା ଆଇଲେ ମୁଁ ଦେଇଥିଲି ତାଙ୍କର ହଁ। ସେ ଫେରିବାଲା ଆଇଲେ ସେ କହିଲେ ମୁଁ ଏଇ ଓଜନ ହିସାବରେ ଦେଇଦେଲି। ସେ କଣ
ହଁ ଏ ଭାଇସାବ ଅଯଥା କାହିଁକି ବିକୁଥିଲୁ ତାକୁ।
ତାପରେ ମୋଠେ ପୁଳେ ଖାତା ବହି ଭାଇ ହେଇଯାଇଥିଲା। ଦଶମ ଠାରୁ ବୋଝେ ମୋଟା ମୋଟା ଖାତା ଖାଲି କିଣି ଦେଇଥିଲି। ଅଧା ନେଖିଛି ଅଧା ନେଖିନି। ଆଉ ମଝିରେ ଚିତ୍ର ମିତ୍ର କରିଦେଇଛି ଘରେ ରହିଲେ ମାନେ ଏଇନେ ଖାଲି ଅଳିଆ ଭର୍ତ୍ତି ହବ ସେଗୁଡା ବିକିଦେଲି ଆଉ।
ହୁଁ ମୋର ତ ଏମିତି ଥୁଆ ହେଇଛି ଯେ ମୁଁ ବିକି ପାରୁନି କିଛି କରିପାରୁନି
କିନ୍ତୁ ଗାଁରେ ଏଗୁଡା ସୁବିଧା ଜାଣିଚୁ ନା ଜାଣିନୁ ଗାଁରେ ଯୋଉ ଆସନ୍ତି ଯୋଉ ଫେରିବାଲା। ସେମାନେ ସେମାନେଜାଣିଚୁ ଖାତା ଖାତା ନେବେ। ଖାତା ନବା ପିଛା ପଇସା ଦେଇ ଦିଅନ୍ତି ଟିକେ ରଇଥା ବାପା କଲ କରିଛନ୍ତି ଲାଇନ ରେ ଥା ହେଲା କିଛି କ
ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ କୁମାରର ଅବସ୍ଥା କୃପଣର ପ୍ରକୃତି ଚୱର ର କାର୍ଯ୍ୟ ଦୂତର କାର୍ଯ୍ୟ। ପିତାଙ୍କର ଭ୍ରାତା ପୁରୋହିତର କର୍ମ ବନ୍ଧୁର ସମ୍ବନ୍ଧ ଭଦ୍ରର ଗୁଣ। ମାଆଙ୍କର ଭ୍ରାତା ସାଧୁର ଗୁଣ। ସୂଜନର ଗୁଣ ଉତ୍ତର ଦିଗରୁ ଆସୁଥିବା ବସା କରିଥିବା ସ୍ତ୍ରୀ ଲୋକ କଂସା କାମରେ ଯିଏ ହଁ ଆରେ ତତେ ରୁଢି ପଚାରୁଚ ରୁଢି କହିଲୁ।
ପଚାରୁନୁ
ରୁଢି ପଚାରିବି କହିବୁ।
ପଚାର
ଏଇଟା ରୁଢି କୁହାଯିବନି ଏଗୁଡା କଣ ସାହିତିକ ଜୋତି କୁହାଗଲେ ଚଳିବ।
ଆଚ୍ଛା ପଚାର୍ ପଚାର୍
ଅନ୍ୟ ଦେଶ କାହାକୁ ତାକୁ କଣ କୁହାଯିବ ଅନ୍ୟ ଦେଶ।
ଅର୍ଣ୍ଣ ଦେଶ ମାନେ ଓ ମାନେ ଏମିତିଆ ମାନେ ଗୋଟେ ଗୋଟେ ଇଏରେ ଅଛ ଅନ୍ୟ ଦେଶ ନା ନିଜ ଦେଶରୁ ବାହାର। ଅନ୍ୟ ଦେଶଟି ଓହୋ ହୋ ଏମିତିଆ ଦେଶାନ୍ତର ହଁ ପଚାର ପଚାର।
ଦେଶାନ୍ତର ଘନ ପରି ଶ୍ୟାମ। ଘନ ପ ଘନଶ୍ୟାମ।
ନା ଶ୍ୟାମଘନ ବା।
ଘନଶ୍ୟାମ ଘନଶ୍ୟାମ।
ଅ ହ। ଅନନ୍ତ?
ହଁ ଠିକ ଅଛି। ନାହିଁ ଦୟା ଯାହାର?
ନିର୍ଦ୍ଦୟ।
ନାହିଁ ଜ୍ଞାନ ଯାହାର?
ଅମୁଲୁ।
ଅଜ୍ଞାନ। ବିଶ୍ଵର ମିତ୍ର?
ବିଶ୍ୱାମିତ୍ର।
ଅ ବନର ପତି?
ଏ ବନସ୍ପତି। ଏ ବନସ୍ପତିର ଘିଅ ଆସେନି, ତାର ଡୁପ୍ଲିକେଟ ସବୁ ଧରିଛନ୍ତି ଏଇ ଯୋଉ କଟକ ଜଗତପୁରରେ।
ସେଠି କଟକ ଠି ସବୁ ଡୁପ୍ଲିକେଟ।
ନା ମ ସବୁ ସେମିତି କହିଲେ ମାନେ ଅଛି ସେଥି ପାଇଁ ସବୁ ସୋର୍ସ ସେଇଟା ସବୁ ଜାଗା ସେଇଟା ଆସୁଛି। ହଁ ଭାଇ ମଝିରେ ଥରେ ବଞ୍ଚି ରହିବାର ଇଚ୍ଛା?
ହଁ ଏଇଟା କହିପାରିବୁନି, ଯେତେ ଯାହା କରେ କହିପାରିବୁନୁ। ଜୀବି ବିଶା। ଜିଜି ବିସ୍
ଜିଜିବିଶା ଅ ଜିଜିବିଶା ଆଚ୍ଛା।
ପିଇବାର ଇଚ୍ଛା
ପିତାଶା।
ହଁ ପାର ହେବାର ଇଚ୍ଛା
ହଁ ପାର ହେବାର ଇଛା, ମୁଁ ଜାଣିନି ଜାଣିନି ଜାଣିନି।
ପାର ହେବାର ଇଛା ହଉଚି ତିତିର୍ଷା।
ତିର୍ତିର୍ଶା ଆଛା ତାପରେ? ଦା ବ୍ରହ୍ମଙ୍କର ଉପାସକ ବ୍ରାହ୍ମ।
ହଁ ହଁ ବଢିଆ ମନେ ଅଛି ଆଉ। ର ମ ରୁ ହଁ ଠିକ୍ ଅଛି ଠିକ୍ ଅଛି। ରୁଢିର ପଚାରୁଚି ରୁଢି ରୁଢି?
ପଚାରୁନ।
ଏ ଚିକୁ କୁ ପଚାରିଲୁ ଚିକୁୁ ବା ଏବେ ବି ଓଡିଆ ଅଛି ତାର ପଚାରୁନୁ ତାକୁ।
ଚିକୁ କଣ ଲାଇନରେ ଅଛି ନା ତୋ ପାଖରେ ଅଛି? ନା ମୋ ପାଖରେ ନାହିଁ ବା ପଳେଇଲା।
ପଳେଇଲା?
ହୁଁ ଖାଲି ଖାଲି ଛାନିଆ ହଉଛି ଖାଲି ମୁଁ ଏଠି ରହୁନି କି ସେଠି ରହୁନି ଖାଲି ପଳଉଚି।
ହଁ କଣ ଗୋଟେ ଅସୁବିଧା କରୁଚି ବୋଧେ ଆଉ। ଏପଟ ସେପଟ ହଉଚି ଖାଲି ଆଉ ଆରେ
ଥୟ ଧରିକି ରହୁନି। ଖାଲି ଇପିଜା ସିିପିଜା କାହାର? ଫକୀର, ଅମିର୍ ଅମିର ଅମିର।
ହଁ ହଁ। ପୁରୋହି
ପଚାର ଗୋଟେ ହାଡ ପଚାରରେ ଭାଇ ସହଜ କଣ ପଚାରୁଚଚୁ ହାଡ୍
ହଁ ହଁ ପଚାରିବି କହିପାରୁନଥିବୁ କଉ ମୁଁ ତତେ ରୁଢି ପଚାରୁଚି କହ ରକ୍ତ ଚାଉଳ ଚୋବାଇବା।
ରକ୍ତ ଚାଉଳ ଚୋବେଇବା ରାଗରେ ଗର୍ଗର ହବା।
ରାଗରେ ଜର୍ଜର ହବା ଚଳିବ। ହଁ ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବା। ହାତରେ ଖାଇ ଘୋଡା ଆଗରେ ଡେଇଁବା।
ଅଁ ଏଇଟା କହିପାରିବିନି।
ହଁ ଅଯଥା କଷ୍ଟ ସ୍ଵୀକାର କରିବା ହଁ ଘୋଡା ଆଗରେ ଡେଇଁବା। ହଁ।
ଏଇଟା ହଲା ପାଣି ରେ ଗୋଡ ନ ଦବା। ଆଦୌ ନ ଚାହିଁବା ଆଦୌ ନ ଚାହିଁବା ନା କଣ ସେଟା?
ସେ ନ ଯା ନ ପଶିବା ବିପଦରେ ନ ପଶିବା ଆଉ ସେଇ କ ଏକ କଥା। ହଁ ଅରଣ୍ୟ ରୁଧନ।
ଅରଣ୍ୟ ରୋଦନ?
ହୁଁ।
ଅ ଅରଣ୍ୟ ରୋଦନ ତ? ଆରେ ଭାଇ କଣ ଫାଷ୍ଟ ପାଠ ଟା ବୃଥା ପରିଶ୍ରମ।
ବୃଥା ପ୍ରାର୍ଥନା ହଁ ଠିକ୍ ଅଛି ହଁ ଅ
ହଁ।
ହଁ କହିଦେଇଚି ଆଉ କଣ, ବାମନ ହୋଇ ଚନ୍ଦ୍ରକୁ ହାତ ବଢାଇବା।
ତ ଏଇଟା ମୁଁ ଜାଣିଚି ମିନିଙ୍ଗଟା ଜାଣିଚି ଯେ କଣ ତା ଆନ୍ସର ହବ କିନ୍ତୁ କହିପାରିବିନି।
ଅସମ୍ଭବ ପାଇଁ ପ୍ରଚେଷ୍ଟା।
ହେଁ।
ଅସମ୍ଭବ ପାଇଁ ପ୍ରଚେଷ୍ଟା।
ଓ ହୋ।
ବିରାଡି କପାଳକୁ ଶି
ଶିକା ଛିଣ୍ଡିବ ଆଉ ଏ ଯୋଉ ମନ ଆଶା ମାଗିଥିଲା ସେଟା ପାଇବା।
ଯେ ଯେଉଁ ସୁବିଧା ଖୋଜୁଥାଏ ତାକୁ ସେଇ ସୁବିଧା ମିଳିବ। ଯେ ଯୋଉ ସୁବିଧା ଖୋଜୁଥିବ ତାକୁ ସେଇ ସୁବିଧା ମିଳିବ।
ଓ ହୋ।
ମୁଣ୍ଡ ଜଳ ତୁଣ୍ଡରେ ମାରିବା।
ମୁଣ୍ଡ ଝାଳ ତୁଣ୍ଡିରେ ମାରିବା ନା ଏଇଟା ପରେ କଠିନ ପରିଶ୍ରମ କରି ପେଟ ପୋଷିବା।
ହଁ ସେ ଏକା କଥା ପିଠିରେ ପଡିବା।
ପିଠିରେ ପଡିବା ଅ ସ ପିଠିରେ ପଡିିବା ମାନେ ସାହାଯ୍ୟ କରିବା।
ହଁ ଝିଣ୍ଟିକା ମାରି ବଣି ପୋଷିବା।
ହଁ ସବଳକୁ ମାରି ଦୁର୍ବଳ ପୋଷିବା।
ହଁ ଛେନାରୁ ଚୋପା ଛଡାଇବା।
ଛେନା ରୁ ଚୋପା ଛଡେଇବା ଆଉ ସାମାନ୍ୟ ଦୋଷ ଖୋଜିବା।
ହଁ ଛୋଟ ଛୋ ଖୋଜି ଖୋଜି ବୃଥା ଦୋଷ ବାହାର କରିବା।
ହଁ।
ହୁଁ ଛାଇ ନ ମାଡିବା।
ଏଁ।
ଛାଇ ନ ମାଡିବା।
ଛାଇ ନ ଆତ୍ମା କୁ ନ ପଚାରିବା ତୁ ଗୋଟେ କାମ କର ଦି ସେକେଣ୍ଡ ଅପେକ୍ଷା କର ଟିକେ ହେଲା ମୁଁ ତତେ କହିବି ହଁ ମାରିବି ହେଲା ଦି ସେକେଣ୍ଡ।
ହୁଁଁ ହୁଁ କଣ କରିବୁ ନା କଣ? ଗୋଡ଼ ହାତ ଧରିବା, ଘଣ୍ଟ ଘୋଡାଇବା। ଘରେ ନ ପଶୁଣୁ ମୁଣ୍ଡରେ ଚା ତାଳ ବାଜିବା। କାର୍ଯ୍ୟ ଆରମ୍ଭ ପୁର୍ବୁରୁ ବିଘ୍ନ ସୃଷ୍ଟି ହେବା।
ଗେଟ୍ ଟା ବନ୍ଦ କରି ଦେଲୁ।
ଚଳୁ କରିଦେବା, ଦୁର୍ନୀତିଗ୍ରସ୍ତ କର୍ମଚାରୀ ସରକାରୀ ଅ ଅର୍ଥ ଚଳୁ କରିବାରେ ଲାଗିଚନ୍ତି ସବୁ ଶେଷ କରିଦେବା ଚାଲିଲା ଶଗଡରେ ହାତ ଦେବା। ଚଷୁ କୁଷ୍ଟିବା। ତିଳକୁ ତାଳ କରିବା, ଦାନାରେ ଧୂଳି ଦେବା। ହାଁ ଦୁଇ ନାଆ ରେ ଗୋଡ଼ ଦେବା, ଛାତିରୁ ପଥର କଟିବା। ଛାଇ ନ ମାଡିବା, ଋଣ କରି ଘିଅ ପିଇବା।
ଏଇଟା।
ଋଣ କରି ଘିଅ ପିଇବା। ଅଏସ୍ କରିବା ଅନ୍ୟର ଧନରେ ଅଏସ୍ କରିବା।
ହଁ ହଉ ହଉ ହାଲୋ।
କପାଳ ଫାଟିବା।
କପାଳ।
ପାଟିବା।
ଆଁ।
ହୁଁ।
ଡାଡି।
ହଁ ଶୁବୁନି।
ଆଚ୍ଛା ହଉ ନାଇ ଏତେ ସେକଣ୍ଡ୍ ହେଇ ଗଲା ନା ମୁଁ କହୁଛି ହଉ ରାହିଯା।
ହଁ ହଉ ହଉ ହଉ। ହଁ ହଉ ହଉ ହଉ ରଖୁଛି।
ହଁ।